ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ଆପଣ ଆଜି କଣ ରେସିପି ଘରେ ବନେଇଥିଲେ? ତାର ପ୍ରସ୍ତୁତ ପ୍ରଣାଳୀ ମତେ ଟିକେ କହିବେ କେମିତି କରିଥିଲେ। କଣ କରିଥିଲେ।
ଆଜ୍ଞା ମ୍ୟାଡାମ ମୁଁ ଆଜି ଆମ ଘରେ ବନେଇଥିଲି ସ୍ଵାଦିଷ୍ ଲାଛା ପରଟା ସାଙ୍ଗକୁ ଆଁ ଫୁଲକୋବି ଚିଲ୍ଲି।
ଆଜ୍ଞା ମ୍ୟାଡ଼ାମ କୁହନ୍ତୁ। ଫୁଲକୋବି ଚିଲ୍ଲି କେ କେମିତି ବନେଇଥିଲେ ପ୍ରଥମ କୁହନ୍ତୁ।
ଆଜ୍ଞା ମ୍ୟାଡାମ ଚିଲି ଫୁଲକୋବି କୁ ମୁଁ କେମିତି ବନେଇଥିଲି ଆଗେ କହୁଛି ଆଗ ଆପଣଙ୍କ ଘରେ ତ ଫୁଲ କୋବି ଥିବ। ଫୁଲକୋବି କୁ ଆପଣ ଆଣିବେ ଆପଣଙ୍କ ସାଇଜ ଅନୁସାରେ ତାକୁ କା କାଟିକି ତାକୁ ଗରମ ପାଣି ରେ ପକେଇବେ କାରଣ ସେଥିରୁ ଯେତେକ ଜୀବାଣୁ ଥିବ ସେ ସେତକ ମରିଯିବ। ଆଜ୍ଞା ଶୁଣନ୍ତୁ ଯେତିକ ଥିବ ସେତକ ମରିଯିବ ତାପରେ ମ୍ୟାଡାମ ଆପଣ ଅ ଚିଲି ପ୍ରସ୍ତୁତ କରିବା ପାଇଁ ଲାଗି ପଡିବା। ଏ ପ୍ରଥମେ କରେଇରେ ଆମେ ତେଲ ବସେଇବା ତେଲ ବସ ବସେଇ ସାରିଲା ପରେ ଗ୍ୟାସକୁୁ ଟିକେ ସିମ୍ କରିଦବା। କରି ସାରିଲା ପରେ ଆପଣ ଦି-ଚାରି କୋଲା ରସୁଣ କୁ ନେବେ।
ଆଜ୍ଞା?
ହଁ। ଦି-ଚାରି କୋଲା ରସୁଣ ନେବେ ତାପରେ ଲ କଞ୍ଚା ଲଙ୍କା କାଟିକି ସେ ତେଲ ଦେହେରେ ପକେଇବେ। ରସୁଣ, କଞ୍ଚା ଲଙ୍କା ଟିକେ ନାଲି ହେଇ ସାରିଲା ପରେ ଆପଣ କଣ କରିବେ ଗ୍ୟାସ୍ ଫ୍ରେମ୍ କୁୁ ଟିକେ ସିମ କରିଦେବେ। ସିମ୍ ହେଇ ସାରିଲା ପରେ ସେଥିରେ କାଟିକି ରଖ ମାନେ ଆମେ କାଟିବା ପିଆଜ। ପିଆଜକୁ ଆମେ କିପରି କାଟିବା ସ୍କ୍ୱୟାର ସାଇଜ ର। ସ୍କ୍ୱୟାର ସାଇଜ ର ପିଆଜକୁ କାଟିବା, ସେଥିରେ ଆମେ ପିଆଜ ପକେଇବା। ହେଲା?
ଆଜ୍ଞା।
ପିଆଜ ପକେଇକି ସେ ତାକୁ ଆମେ ଫ୍ରାଏ କରିବା ପିଆଜ କୁ ଟିକେ କୋରେଇ ଦବା ପିଆଜ ଟିକେ ସିଝିବ ତା ଭିତରେ ଆମେ କ୍ୟା କ୍ୟାପିସିକମ କୁ କାଟିଦବା କ୍ୟାପସିକମ କାଟିକି ତାକୁ ବ ବସେଇଦବା ସେ ଯେମ ତୀ ସିଝି ଯାଇଥିବ କ୍ୟାପସିକମ ସିଝିବା ଭିତରେ ଏପଟେ ଆ ଆମେ କୋବିକୁ। କନଫ୍ଲୋର ଲଙ୍କାଗୁଣ୍ଡା ବେସନ ହଳଦୀ ଗୁଣ୍ଡା ତା ଆପଣଙ୍କ ଘରେ ଯାହାବି ମସଲା ଥିବ ଆପଣ ପକେଇକି ଗୋଳେଇ ପାରିବେ ଗୋଳେଇକି କୋବିକୁ ମ୍ୟାରିନେଟ କରିକି ରଖି ଦେଇଥିବା।
ଆଜ୍ଞା।
ଏବେ ଆଉ ଗୋଟେ କରେଇରେ ତେଲ ଗରମ କରିବା କୋବିକୁୁ ଗୋଟେ ଗୋଟେ କରିକି ଛାଣିବା କୁ ଲାଗିବା
ଆଜ୍ଞା।
କୋବି କୁ ସବୁ ଛାଣି ସାରିଲା ପରେ। ଆମେ କଣ କରିବା ସେପଟେ ପିଆଜ କ୍ୟାପ୍ସିକମ୍ କୁ ଯୋଉ ଆମେ ଗ୍ୟାସ ରେ ବସେଇଥିଲେ ତାକୁ ଆମେ ଗୋଳେଇବା। ଦେଖିବା ଆମ ପିଆଜ ସିଝିଛି ଆଉ କ୍ୟାପସିକମ୍ ସିଝିଛି ନା ନାଇଁ। ଯଦି କ୍ୟାପସିକମ ପିଆଜ ସିଝି ଯାଇଥିବ ସେଥିରେ ଆମେ। ଅ କୋବି କୁ ପକେଇବା। କୋବିକୁ ପକେଇକି ଆମେ ଗୋଳେଇବାକୁ ଲାଗିବା। ଗୋଳେଇବା ଗୋଳେଇବା ଗୋଳେଇବା ଗୋଳେଇବା ଗୋଳେଇବା।
ଆଜ୍ଞା।
କୋବିକୁ ପକେଇ ଗୋଳେଇ ସାରିଲା ପରେ ଆମେ ତାକୁ ସିମ କରିକି କୋବିକୁ ଘୋରେଇବା। କାରଣ କୋବି ବି ସିଝିବା ପାଇଁ ଟାଇମ ଲାଗିବ ନା।
ଆଜ୍ଞା।
କୋବି ସିଝି ସାରିଲା ପରେ ସେଥିରେ ଆମେ କଣ କରିବା ଆମ ଘରେ ଫ୍ରିଜ ରେ ତ ସବୁ ପ୍ରକାର ସକ୍ସ ଥିବ
ହ
ଯେମିତି କି ସୋୟା ସକସ୍ ଟମାଟୋ ସକସ୍ ଚିଲ୍ଲି ସ ସବୁ ସକ୍ସ ରହିଥିବ ତ ଆମେ ଫ୍ରିଜ ରୁ ତିନୋଟି ସକ୍ସ ଆଣିବା। ଆଣି ସାରିଲା ପରେ ଗୋଟିଏ ପାତ୍ରରେ ଟମାଟୋ ସକସ୍ ଢାଳିବା ଚିଲି ସକସ୍ ଢାଳିବା ଆଉ ସୋୟା ସକସ୍ ଢାଳିବା। ମନେ ରଖିଥିବେ ମ୍ୟାଡମ୍ ସସ୍ କୁ ଢାଳିଲା ବେଳେ ଗୋଟେ କ୍ୱାଲିଟୀ ଅନୁସାରେ ଢାଳିବେ। ଯଦି ଚିଲ୍ଲି ସକସ୍ ଗୋଟେ କପ ଢାଳିବେ ଗୋଟେ କପ୍ ନୁହ ଗୋଟେ ଠିପି। ନହେଲେ ଗୋଟେ ଚାମଚ ଯିଦି ଚିଲି ସକସ୍ ଗୋଟେ ଚାମଚ ଆ ଆପଣ ଆଡ କରୁଛନ୍ତି ସେଥିରେ ସୋୟା ସକ୍ସ ଗୋଟେ ଚାମ ଚ ଆଉ ଟମାଟୋ ସକସ୍ ଗୋଟେ ଚାମଚ୍ ଆଡ କରିବା ଆପଣଙ୍କ କ୍ୱା କ୍ୱାଣ୍ଟିଟି ଅନୁସାରେ ଆପଣ ସକସ୍ କୁ ଆଡ୍ କରିବେ ଆଡ଼ କରି ସାରିଲା ପରେ ସେଥିରେ ଯୋଉ ଆମେ ସ ରଖି ଘୋରେଇଲେ ଆଁ ଚିଲି କି କୋବିକୁ ତା ଦେହରେ ଆମେ ସକ୍ସ ପୁରା ପକେଇକି ଆଉ ଟିକେ ଘୋରେଇବା କାରଣ ସେ ଫ୍ଲେବର ଟା ସବୁ ସବୁ ଜିନିଷ ସାଙ୍ଗରେ ମିଶିବା ପାଇଁ ଛାଡିଦବା ତ ତାକୁ ଗୋଳେଇ ସାରିଲା ପରେ ଆମେ ଏବେ କଣ କରିବା କନଫ୍ଲୋରକୁୁ ଆମେ ଆଣିବା କନ୍ ଫ୍ଲୋର୍ ଦି ଚାମଚ ଆଣିବା ଦି ଚାମଚ ଆଣି ସାରିଲା ପରେ ସେଥିରେ ଦୁଇ ଚାମଚ ପାଣି ମିଶେଇବା ତାକୁ ଟିକେ ପାଣିଆ ଟାଇପ ର କରିବା କର୍ଣ୍ଣ ଫ୍ଲୋର। କନଟୋର କୁ ଟିକେ ପାଣି ଟାଇପ ଟ କରି ସାରିଲା ପରେ ଆମେ ଯୋଉ ଗ୍ୟାସ ଫ୍ଲେମରେ ବସେଇଥିବା ତମକୁ ତା ତାକୁ ତା ଦିହରେ ଢାଳିବା ତା ଦେହରେ ଢାଳି ସାରିଲା ପରେ ଦେଖିବେ ସେ ଗୋଟେ ସୁନ୍ଦର କଲର ଆସିଥିବ ଯଦି ଆପଣଙ୍କ କଲର ପକେଇବାକୁ ଚାହୁଁନାହାନ୍ତି। ତାହଲେ ଆଡ କରିବେନି ମୁଁ କିନ୍ତୁ ଜଷ୍ଟ କଲର ଟିକେ ପକେଇଛି। ଚିଲ କୋବି ଟା ସୁନ୍ଦର ଦେଖାଯିବ ଏବଂ ତା ଦିହରେ ଆପଣ ପକେଇବେ ଧଳା ରାଶି ଧଳା ରାଶି ପକେଇଲେ ତା ଫ୍ଲେବର ଟା ବହୁତ ଭଲ ଆସିଥାଏ। ଏବଂ ଲାଷ୍ଟରେ ଆପଣ ଆପଣଙ୍କ ସ୍ଵାଦ ଅନୁସାରେ ଲୁଣ ପକେଇବେ। ଯୋଉଟା କି ଖାଇବା ପାଇଁ ଆପଣଙ୍କ ପାଟିକୁ ଟେଷ୍ଟି ଲାଗିବ ଏବେ ଆମର ପ୍ରସ୍ତ ହେଇଗଲା ଚିଲି କୋବି ଏବେ ମୁଁ ଆପଣଙ୍କୁ କହୁ କି ମୁଁ କେମିତି ଲାଛା ପରଟା ବନେଇଥିଲି ଲାଛା ପରଟା ବନେଇବା ପାଇଁ ଆପଣ ଚାରି କପ ମଇଦା ନେବେ ତା ଦିହରେ ଗୋଟେ କପ୍ ଅଟା ନେବେ। ପାଣି ନେବେ ତେଲ ନେବେ କସ୍ତୁରୀ ମେଥୀ ନେବେ। ତାକୁ ମିଶେଇକି ଡୋ ଗୋଟେ ବନେଇବା ପ୍ରସ୍ତୁତ କରିବା ଅଟାକୁ ସବୁ ଦଳେଇ ମଇଦା କୁ ଦଳି ତାର ଏକ ସୁନ୍ଦର ସା ଡୋ ପ୍ରସ୍ତୁତ କରିବା ପୁରା ଗୋଲ ମୋ ମୋଟଲ ଡୋ ହବ ଡୋ ଟି ଗୋଲମଟର ହେଇ ସାରିଲା ପରେ ତାକୁ ଛୋଟ ଛୋଟ ସାଇଜ ର ଆମେ ଗୁଳାକୁ କାଢିବା। ଗୁଳାକୁ କାଢି ସାରିଲା ପରେ ଆମେ ତାକୁ ଅଟା ପକେଇକି ବେଲିବାକୁ ଲାଗିବା। ବେଲି ସାରିଲା ପରେ ପୁଣି ତାକୁ ଆମ ସାଇଜରେ ଆମେ ମୋଡ଼ିବା ପୁଣି ବେଲିବା। ପୁଣି ମୋଡିବା ପୁଣି ବେଲିବା ପୁଣି ମୋଡିବା। ଏମିତି ମୋଡା ମୋଡି କରିକି ଆପଣଙ୍କ ପରଟା ଟି ରେଡି ହେଇଯିବ ମ୍ୟାଡାମ। ତାପରେ ଆମେ ତା ଦିହରେ ବଟର ମାରିବା ତାୱାକୁ ଅନ୍ କରିକି ବଟର ମାରି ସାରିଲା ପରେ ପରଟାକୁ ନେଇ ତା ଦିହରେ ପକେଇବା। ତାକୁ ଏପଟ ସେପଟ କି ଉଲଟେଇବା ଏବଂ ତା ଉପରେ ବଟର ମାରିଦବା। ହିଁ ବଟର କିଛି ସମୟ ପରେ ଆ ଆପଣଙ୍କର ରେଡି ହେଇଯିବ ଗରମା ଗରମ ଲାଛା ପରଟା ସହିତ ଚିଲିକୋବି। ମ୍ୟାଡାମ ଆପଣଙ୍କୁ ଯଦି ଏଇ ରେସିପି ଟା ଭଲ ଲାଗୁଥିବ ଆପଣ ଘରେ ନିଶ୍ଚିତ ପ୍ରସ୍ତୁ ଜୁସ କରିକି ଖାଇବେ ଏବେ ମ୍ୟାଡ଼ାମ କୁହନ୍ତୁ ଆପଣ ଆଜି ଘରେ କଣ ରୋଷେଇ କ କରିଛନ୍ତି ଆଉ କିପରି କରିଛନ୍ତି କେଉଁ ପ୍ରଣାଳୀରେ କରିଛନ୍ତି।
ଆଜ୍ଞା ମ୍ୟାଡାମ ମୁଁ ଆଜି ଦୋସା ବନେଇଥିଲି।
ଆଜ୍ଞା ମ୍ୟାଡ଼ାାମ ଦୋସା ଆପଣ କିପରି ବନେଇଲେ ସେ ପ୍ରଣାଳୀ ମତେ କୁହନ୍ତୁ?
ଆଜ୍ଞା ମ୍ୟାଡ଼ାମ ପ୍ରଥମେ ଆମେ କଣ କରିବା ଚା ଦୁଇ କପ ଦୁଇ ଗ୍ଲାସ ଚାଉଳ ନବା। ଦୁଇ ଗ୍ଲାସ ଚାଉଳ ନେ ନବା ଦୁଇ ଗ୍ଲାସ ଚାଉଳ ନେଲେ ଯେତେବେଳେ ସେତେବେଳେ ଗୋ ଗୋଟେ ଗ୍ଲାସ ଆମେ ବିରି ନବା ତାକୁ ଆମେ ଦୁଇ ଘଣ୍ଟା ଚାଉଳକୁ ଭିଜେଇଦବା। ଭିଜେଇ ସାରିଲା ପରେ ତାକୁ ଭିଜେଇବା ପାଇଁ ଛାଡିଦବା ତାପରେ ଆମେ ଆମେ ଏବେ ଆଳୁ ମସଲା ପ୍ରସ୍ତୁତ କରିବା। ପ୍ରଥମେ ଆମେ କରେଇ ବସେଇବା। ତା ଉଁ, ତେଲ ଉଁ, କରେଇ ବସେଇ ସାରିଲା ପରେ ହଁ ତାପରେ ତେଲ ଦେବା। ତେଲ ଦେବା, ତେଲ ତାତି ଗଲା ପରେ ସୋରିଷ ଲଙ୍କା ପକେଇବା। ତାପରେ ଏ, ଉଁ, ଏ ବାଦାମ ରଖିଥିବେ କିଛି ବାଦାମ କୁ ପକେଇବା। ବାଦାମ ପ କେଇ ଆସ୍ତେ ଆସ୍ତେ ତାକୁ ଭାଜିବା।
ଆଜ୍ଞା ମ୍ୟାଡ଼ାମ୍ ବାଦାମ ମାନେ କୋଉ ବାଦାମ?
ଚିନାବାଦାମ।
ଓକେ ମ୍ୟାଡ଼ମ୍।
ଆଜ୍ଞା, ଆଜ୍ଞା ମ୍ୟାଡ଼ାମ୍, ଚିନାବାଦାମ ପକେଇବା ବା-ବାଦାମ ପକେଇ ଟିକେ ଭାଜ ସେ ଭାଜି ଦବା ଭାଜିିକି ତାକୁ ଟିକେ ବ୍ରାଉନ୍ କଲର୍ ହେଇଯିବ ଭାଜିବା। ତାପରେ ତା ଉଁ, ତା ଦେହରେ କିଛି ଭ୍ରୁସଙ୍ଗ ପତ୍ର ଦବା କଞ୍ଚା ଲଙ୍କ ଙ୍କା କଞ୍ଚା ଲଙ୍କା ଆଉ ହେଙ୍ଗୁ ପକାଇବା। ତାପରେ ସିଏ ଟିକେ ଭାଜି ଆସିଲା ପରେ ପିଆଜ ପକେଇବା। ପିଆଜ ପକେଇବା ପିଆଜ ଟିକେ ଅଳ୍ପ ହାଲ କେ ବ୍ରାଉନ୍ କଲର୍ ବେଶୀ ହେବା ତ ହବା ଦରକାର ନାହିଁ। ଅଳ୍ପ ଟି ପଡ ସେପଟ କରିକି
ବ୍ରାଉନ୍ କଲର୍ ନହେଲେ ମ୍ୟାଡାମ୍ ସେଟା କୋଉ କଲର୍ ହବା ପର୍ଯ୍ୟନ୍ତ ତାକୁ ଭାଜିବା?
ବ୍ରାଉନ୍ କଲର୍ ଠୁ ଟିକେ କମ କି ଯି ବେଶୀ କଞ୍ଚା ନୁହଁ କି ବେଶୀ ବ୍ରାଉନ୍ ନୁହଁ। ମିଡିୟମ ସାଇଜ ଯେମିତି ଭଜା ହୁଏ ସେମତି ଭାଜିବେ ଆପଣ। ତାପରେ ଅଦା ଛେ ଚା, ଆଉ ଦବା ଅଦା ଲଙ୍କା ଛେଚା ଆମେ ପ କାଇବା ପକେଇ ସାରିଲା ପରେ ଯୋଉ ସିଜା ଆଳକୁ ରଖିଥିଲେ ତାକୁ ଚୋପା ଛଡେଇକି ତା ଉ ଆମେ ଚପ୍ କରିକି ଆସ୍ତେ ଆସ୍ତେ ପକାଇବା। ତାପରେ ଆମେ ପକେଇବା ହଳଦୀ ଗୁଣ୍ଡ, ଲଙ୍କ କା ଗୁଣ୍ଡ ଗାଜରକୁୁ ଚପ୍ କରିକି ରଖିଥିବେ ଗାଜର ବିଟ୍ କୁ ତା ଦେହରେ ପକେଇବା। ତାପରେ ମସଲା ଆମେ କଣ ୟୁଜ୍ କରିବା ଏଥିରେ ଏଥିରେ କିଛି ବେଶୀ ମସଲା ୟୁଜ୍ ନାହିଁ। ଖା ଟିକେ ଲୁଣ ଆପଣଙ୍କ ପାଖରେ ଥିବ ଯଦି ମ୍ୟାଗି ମସଲା ହଉ ପକେଇବି। ମ୍ୟାଗି ମସଲା ପକେଇବେ। ତା ଏଇ ମ୍ୟାଗି ମସଲା ପକେଇ ସାରିଲା ପରେ ଆମର ହେଇଗଲା ଆଳୁ ମସଲା ହେଇଗଲା ଆମର। ଆଉ ମସଲା ହେଇସାଇଲା ପରେ ଆମେ ଏବେ ଯୋଉ ଚାଉଳ ବିରିକୁ ବାଟିକି ରଖିଥିଲେ। ତାକୁ ଏବେ ଆମେ ଲୁଣ ପକେଇବା, ଲୁଣ ପକେଇ ସେ ଟି କି ସୁଢା ଯଦି ପକେଇବେ ଆପଣଙ୍କ ହିସାବରେ ପକେଇବେ ନହେଲେ ତ ବିରି ତ କ୍ୱାଣ୍ଟିଟି ଆମର ଅଧିକା ଦିଆହେଇଚି ଆମର ସିଏ ଫୁଲିବ। ଓ ସୁଡାର କିଛି ଆବଶ୍ୟକତା ନାହିଁ। ତାୱା ଆମେ ବସେଇବା, ତାୱାରେ ଆମେ ତେଲ ପକ ମାରି ଉଁ, ପତଳା ପତଳା ଆମେ ଦୋସା ଟାଇପ୍ ଦୋସା କୁ ଆମେ ଯେମିତି ପୁରା ପତଳା ପତଳା କରି କି ଆମେ ପୁରା ତାକୁ ବେଟର୍ ଟାକୁ ଦବା। ଆଜ୍ଞା ମ୍ୟାଡ଼ାମ୍ ଦୋସା ନୁହେଁ ଯୋଉ ଦୋସା ନ ଦୋସ ତା ଯେମତି ବନା ହୁଏ ଯୋଉ ପିଠା ଟା ସେଇ ପିଠା ଟା ଆମର ପୁରା ପତଳା ପତଳା କରିକି ଆମେ ଆଜ୍ଞା ମ୍ୟାଡ଼ମ୍ ଆପଣ ଜଣିଛନ୍ ତି ପତଳା ପତଳା କରି ଆମେ ବନେଇବା ପିଠାକୁ। ତାପରେ ସେ ପିଠାକୁ ସେ ଟକ୍ ଉଁ, ବନେଇ ବନେଇବା ତାପରେ ଆମେ ଯୋଉ ଆଳୁ ମସ୍ ସଲା କରିକି ରଖିଥିଲେ। ତାକୁ ଆମେ ସେଇ ପିଠା ଉପରେ ଦେବା। ଦେଇ ସାଇଲା ପରେ ଆମେ ତାକୁ ରୋଲ୍ ବୁ -ରୋଲ ଭଳିଆ କରିକି କାଢି ନେବା। ଆମର ହେଇଗଲା ଦୋସା ପ୍ରସ୍ତୁତ। ଆପଣଙ୍କୁ ଦୋସାଟି ଆମର କେମିତି ଲାଗିଲା ଆପଣ ଖାଇକି। ଆଉ ଆପଣ ନିଜ ଘରେ। ବନେଇକି ଖାଇବେ ତାପରେ ଆମକୁ ଫୋନ କରିକି ଜଣେଇବେ।
ଆଜ୍ଞା ମ୍ୟାଡାମ ଆଜିର କଲଟି ମୁଁ ଏଇଠି ସମାପ୍ତ କରୁଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ ମ୍ୟାଡ଼ାମ।